ମ୍ୟାଡ଼ାମ୍ ଶୁଭ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ସାର୍ କେମିତି ଅଛନ୍ତି?
ବହୁତ ଭଲ ଆପଣ?
ମୁଁ ବି ଭଲରେ ଅଛି ଆଉ ଦେହ ବାସ୍ ସବୁ ଠିକ ଠାକ୍ ଅଛି।
ହଁ ଦେହପା ଠିକ ଠାକ୍ ଅଛି ଏବେ ଭଲ ଅଛି ଦେହ ଏବେ ଟିକେ କିନ୍ତୁ ଆମ ଅଞ୍ଚଳରେ ସୂସ୍ଥ୍ୟ ଅବସ୍ଥାର ଟିକେ ପ୍ରୋବ୍ଲେମଲେ ଅସୁବିଧା ଦେଖାଯାଉଛି। ତ ସେଇଟା ଗୋଟେ ବଡ ସମସ୍ୟା ଏବେ
କଣ?
ହଁ ଏବେ ନା ଗୋଟେ ଭାଇରାଲ ଫିଭର ଯେମିତି କୁହନ୍ତି ଥଣ୍ଡା ଜ୍ଵର ସମସ୍ତଙ୍କ ପାଇଁ ଲାଗି ରହିଛି। ଯେହେତୁ ଆମରପା ପାଣିପାଗ ପରିବର୍ତ୍ତନ ହଉଛି ସକାଳେ ସ ଖରା ସନ୍ଧ୍ୟାବେଳେ ବର୍ଷା। ତ ଅକସ୍ମାକ ଯୋଉ ବର୍ଷା ହଉଛି ତା ପାଇଁ ବି ଆମେ ଦେହଟା ଗରମ ହେଇକି ଥିବା ଜଉ ଯାଇଥିବା ଅପଖଣ୍ଡ ବର୍ଷାହେଲା ଓଦା ବି ହେଇଯାଉଛି। ତ ସେଇଟା ଟିକେ ଅସୁବିଧା ବି ହଉଛି ଆଉ ତା ସହ ହଁ ଯେହେତୁ ବର୍ଷା ସମୟ ହେଲାଣି। ଆମର ଚାରି ଚାରି ମଲି ଘର ଚରିପଟ ଲେକବୀ ସଫାସତୁରା କରୁଛନ୍ତି ଏବେ ଅଉପରିଷ୍କାର ପାଇଁ ମଧ୍ୟ ଗୋଟେ ସେଇଟା ବି ଗୋଟେଅସୁବିଧା ଦେଖାଯାଉଛି ଏବେ ତ ଆପଣଙ୍କ ଗେଟେ କଣ ପ୍ରସ୍ତା ଅବସ୍ଥା ଲୋକଙ୍କର କିଭଲି ଅଛି
ସ୍ୱାସ୍ଥ୍ୟ ଅବସ୍ଥା ଗଲେ ମୁଁ ଭଲ
ହଁ କୁହନ୍ତୁ ଆଗ୍ୟ୍।
ହଁ ସାର୍ ମୁଁ କହିବି ମୁଁ କହୁଥିଲି ଯଦି ମୋ ସ୍ବାସ୍ଥ୍ୟ ଅବସ୍ଥା କହିବି ସାର୍ ମୁଁ ପ୍ରକୃତରେ ଭଲରେ ଅଛି। କିନ୍ତୁ କଥା ହଉଛି ମାନେ ମତେ ଥଣ୍ଡା ହେଇନି କିନ୍ତୁ ମତେ ଛିଙ୍କ ହଉଛି ମାନେ ମତେ ଏମିତି ଅ ନିଶ୍ଵାସ ନେବାରେ ଏମିତି କି ଯେଉଁ ଥଣ୍ଡା ହେଲେ ଯେଉଁ ପ୍ରୋବ୍ଲେମ୍ ହୁଏ। ସେଇ ପ୍ରୋବ୍ଲେମ୍ ମୋତେ ହଉନି। କିନ୍ତୁ ମୋତେ ଟିକେ ମଝିରେ ମଝିରେ ଟିକେ ଛିଙ୍କ ହଉଛି ଟିକେ ଥଣ୍ଡା ହେଲା ଭଳିଆ ଲାଗୁଛି କିନ୍ତୁ ପ୍ରର୍ପରଲି ମାନେ ମୁଁ ଜାଣି ବି ପାରୁନି ମତେ ଥଣ୍ଡା ହଉ ହେଇଛି ନା ହେଇନି ଏ ଏଭଲିଆ ଏଇଯୋଉ ଆପଣଉଁ ଜଉ, କଥାଟା କହି ଲେନିକିସକାଳେ ଖରା ହେଉଛି ସନ୍ଧ୍ୟାରେ ବର୍ଷା ଅଛି ଆମ ଏପଟେ ବି ପରିବେଶ ଟା ଏଇ ଭଳୀ ଆ ଅଛି ଯୋଉଥିପାଇଁ କି ମାନେ ମୁଁ ଜାଣି ବିି ପାରୁନି ମତେ ହେଇଛି କଣ ହଁ ହେଲା ସେଇ ଭଳିଆ ବା କି ସବୁ ଭଲ ଅଛି ଆଉ।
ନାଁ ଆପଣ ଏ ସି ଅଧିକ ସମୟ ୟୁଜ୍ କରୁଛନ୍ତି କି?
ନାଇଁ ନାଇଁ ସାର୍ ମୁଁ ଆମର ତ ଏ ସିି ନାହିଁ ଏସିି ୟୁଜ୍ କରିନି ମୁଁ। ମୁଁ ହଁ ଖରା ଦିନରେ ଯୋଉ ଖରା ଛୁଟି ହେଇଥିଲା ଏବେ ସେତେବେଳେ ମୁଁ ଗାଁକୁ ଯାଇଥିଲି ତ ଆମ ଗାଁରେ ଏ ସିି ୟୁଜ୍ କରୁଥିଲେ।
ହ ସେଇଟା ବି ଗୋଟେ ଅସୁବିଧା ହେଇପାରେ। ଆପଣ ଯେହେତୁ ଅ ଏ ସିି ସହ ବ୍ୟକ୍ କୁଏଣ୍ଟ ହେଇଯିବେ। ଆ ଆପଣ ଯେତିକି ଥିବ ଅଧିକ ସମୟ ଥଣ୍ଡାରେ ଆପଣ ତାପମାତ୍ରାରେ ଘର ମାନଙ୍କର ରହିଲେ ବାହାରେ ଚାଳିଶି ଡିଗ୍ରୀ ତାପମାତ୍ରା ତ ଯିବେ ସେଇ ସମୟରେ ବି ଆପଣଙ୍କୁ ଅସୁବିଧା ଲାଗିପାରିବ କିଭଳିଆ ସମସ୍ୟା ଦେଖା ଯାଉଛି ତା ସହ ଆପଣ ପ ଯେମିତି କହିଲେ ତା ପାଇଁ ଗ ସକାଳୁ ଗରମ ପାଣି ହଳଦୀ ଯେମିତି ପିଇବା କଥା ପିଇ ପାରିବେ ସେଇଟା ବି ଆପଣଙ୍କୁ ଗୋଟେ ପୂର୍ ଦବ। ତାସ ମୁଁ ଭାବଛି ଆପଣଙ୍କୁ ଯୋଉ ଛିଙ୍କ ହଉଛି ଡଷ୍ଟ ଆଲାର୍ଜି ଗୋଟେ ଅଛି।
ହଁ ହଁ ସେଇଆ ବି ହଉଥାଏ। ନା ମୋ ଡଷ୍ଟ ଆଲର୍ଜି ତ ମୋତେ କେବେ ହେଇନି ଆଜି ଯାଏଁ। କିନ୍ତୁ କେଜାଣି ମୁଁ ଜାଣିପାରୁନି ମତେ ଲାଗୁଛି ଡଷ୍ଟ ଆଲାର୍ଜି ହେଇନଥିବ। ଥଣ୍ଡାଟା ଟିକେ ଟିକେ ବଡିରେ ରହିଯାଉଥିବ କେତେବେଳେ କେମିତି ଭଳିଆ ଲାଗୁଛି କିନ୍ତୁ ପ୍ରପର୍ଲି ଯେଉଁ ଥଣ୍ଡା ହେଲେ ଯେମିତି ନାକ ବୋହିଯାଏ ଏମିତି ସେମିତି କିଛି ହଉନି। କିନ୍ତୁ ଟିକେ ଏଇ ଭଳିଆ ଆଉ।
ଆପଣ ତା ପାଇଁ ଡକ୍ଟର କିଛି ପରାମର୍ଶ ନେଇଯାଆନ୍ତୁ ଡକ୍ଟରଙ୍କ କାରଣ ବେଶ ଦିନ ଥଣ୍ଡା ଲାଗି ରହିଲେ ବି ଡର ରୋଗ ପ୍ରତିରୋଧ ଶକ୍ତି କମିଯାଏ ତ ଆପଣ ଡକ୍ଟରଙ୍କ କିଛି ପରାମର୍ଶ ନେଇ ଡ ତ ଯଦି କୌଣସି ପରୀକ୍ଷା କରିବା ପାଇଁ କହୁଛନ୍ତି ପରୀକ୍ଷାଟା କରାଇ ନିଅନ୍ତୁ ଯାହାଦ୍ଵାରା କି ଆପଣ ବୋଲେ ଏଇ ଜନ ତ କିଛି ସମସ୍ୟା ଥିବ ଆପଣ ସେଥିରୁ ବହୁତ ଜଲ୍ଦି ଦୂର ହେବେ ଆପଣ ଗୋଟେ ସୁସ୍ଥ। ଦେଖିବେ କଣ ସୁସ୍ଥ ରହିଲେ ବି ଆପଣଙ୍କୁ କିଛି କାମ କରିବାକୁ ଭଲ ଲାଗିବ କି ସୁସ୍ଥ ରହିଲେ ଆପଣଙ୍କ ମନ ଭଲ ରହିବ। ଯଦି ଆପଣଙ୍କର ଦେହଟା ଅସୁସ୍ଥ ଲାଗୁଥିବ ଆପଣଙ୍କୁ କିଛି କାମ କରିବାରେ ମନ ଲାଗିବନି। କି କୋରସରେ ମନ ଲାଗିବନି ସେଇଟା ବି ଆପଣଙ୍କ ଅସୁବିଧା ହବ ନା ଆପଣ ଯାଇକି ଟିକେ ମୋ ହିସାବ ଡ଼ ପରାମର୍ଶ କରାଇ ନିଅନ୍ତୁ।
ହଁ ନିହାତି ଭାବରେ।
ଆଉ ଆପଣଙ୍କ ଅଞ୍ଚଳରେ ଏମିତି ଆମର ରହିଲା ଆ ଏବେ ଯେମିତି ବର୍ଷା ହଉ ସବୁ ଘର ବାଟ ପାଖରେ ଯେମିତି ହେଲା କିଛି ନଟି ନାଲ ଇଏ ନଦମାରେ ପାଣି ଜମିଜା ଜମିବା କି? ଅଳିଆ ଆବର୍ଜନା କୋଠି ପକେଇଥ ସେରାଗୁ ଲୋକ ସଫା କରୁଛ ନା କେମିତି କଣ ସଫା ହେଉଛି ସେଠି ନା କିଛି ଆପଣ ଯେମିତି ପଞ୍ଚାୟତରେ ଜଣେ ଜଣେ ରହୁଛନ୍ତି ଆସିକି ସଫା କରିବା ପାଇଁ। କେମିତି ସଫା କରୁଛନ୍ତି ନା ନିଜ ଲୋକ ନିଜେ ସଫା କରୁଛନ୍ତି ଆପଣଙ୍କ ଅଞ୍ଚଳରେ?
ନାଇଁ ଦେଖନ୍ତୁ ପ୍ରକୃତରେ ଆମର ଏମିତି ଆମ ଘରଟା ଏମିତିଆ ଜାଗାରେ ଅଛି। ଆମ ଘରଠୁ ଗୋଟେ ଦଶ ବାରଟା ଘର ତଳକୁ ଗଲେ ନଦୀ ଯାଇଛି ତଳକୁ। ହେଲା ତ ଆମର କଣ ହେଇଛି ସେଇଥିପାଇଁ ବୋଲିକି ଆମର ଡ୍ରେନ୍ ଟା ବି ଗଡ଼ାଣି ତେଣୁକରି ଡ୍ରେନଟେ ଏତେ ଜିନିଷ ବି ଜମା ହେଇକି ରୁହେନି କିନ୍ତୁ କଣ କି ଏଇ ଆମର ସବୁ କଲେଜ ପିଲ ଗୁଡ଼ା ଯେଉ ମେସ୍ କରି ରହୁଛନ୍ତି ଆମର ଏଇ ସାହିରେ ସେମାନେ ସବୁ କଣ କରୁଛନ୍ତି? ନା ସେ ଆମେ ସିନା ଆମ ଗ ଇଏ ବୋଲି ସେ ଆମେ ଯତ୍ନ ନେଉଛୁ। କିନ୍ତୁ ସେମାନେ କଣ କରୁଛନ୍ତି ସେମାନେ ଆମାନେ ଏମିତି ତାଙ୍କର ଖାଇବା ପିଇବା ପଲିଥିନ୍ ସହିତରେ ଭର୍ତ୍ତି କିଛି ଓ ଅଧିକ ଜୋରରେ ପକେଇ ଦେଉଛନ୍ତି ସେଇଠି। ଯାହାଫଳରେ ସେଇ ଡ୍ରେନଟା ଟିକେ ବ୍ଲକ୍ ହେଇଯାଉଛି। ବ୍ଲକ୍ ହେଇଗଲା ପରେ ଜମି ଯାଉଛି। କିନ୍ତୁ ଅଧିକ ଯଦି ବର୍ଷା ହୁଏ। ସେଇଟା ବି ନେଇଯାଏ ଯେହେତୁ ଗଡ଼ାଣିଆ ହେଇକି ଅଛି ନା ଆଉ ଯେତେବେଳେ ଜମିକି ରହିଯାଏ। ଥାଏ ଆମର ମ୍ୟୁନିସିପାଲିଟି ଗାଡ଼ି ଆସେ। ମ୍ୟୁନିସିପାଲିଟି ଗାଡ଼ି ଆସିକି ମାସକୁ ଥରେ ସେ ସବୁ କାଢ଼ିଦିଏ। ଆଉ କାଢିକି ସବୁ ସଫା କରିକି ନିଏ। ଆପଣଙ୍କର କେମତି କଣ ସାର୍ କଣ ବ୍ୟବସ୍ଥା
ଗ୍ରାମ ପଞ୍ଚାୟତ ଅଞ୍ଚଳରେ ରହୁଛୁ। ଆପଣ ଯେମିତି କହିଲେ ଆପଣଙ୍କର ମନସ ପାଲିଟି ରହିଲା କି ମହା ନଗର ନିଗମ ରହିଲା ସେଠି ଆପଣଙ୍କର ସଫେଇ କର୍ମଚାରୀମାନେ ଅଛନ୍ତି। ତ ସେମାନେ ଆମଣଙ୍କର ସବୁ ସଫା ସୁତରା ହେଉନ୍ତୁ ଆମର ଏଠି ସେମିତି କିଛି ନାହିଁ। କିନ୍ତୁ ଏବେ ପଞ୍ଚାୟତରେ ଗୋଟେ ଅଳିଆଗାଡି ଆସିଛି। ବୁଲୁଛି ଗାଁରେ ଯାହା ଦ୍ୱାରା କି ଆମେ ଯଉ ଅଳିଆା ବାହାରେ ପକଉଥିଲୁ ସେ ଅଳିଆାଟି ଡାଇରେକ୍ଟ ପକଉଛୁ। ତାସତ ସେମାନେ ନେଇକି ଅଳିଆକୁ ଗୋଟେ ଜାଗାରେ ନେଇ ତାକୁ ଡିସପୋଜ କରୁଛନ୍ତି। କିନ୍ତୁ ଆପଣ ଯେମିତି କହିଲେ ଆପଣଙ୍କ ଡ୍ରେନ ରହିଲା। ବ୍ଲକେଜରେ ଆମେ କଣ କରୁଛୁ ଗାଁରୁ ସବୁ ମାନେ କ୍ଲବ ଅଛି। ସ୍ବେଛାସେବୀ ମାସକୁ ଦେଢ ମାସକୁ ଥରେ ଲେଖା ଗୋଟିଏ- ପ୍ରୋଗ୍ରାମ କରୁଛୁ। ବୃକ୍ଷରୋପଣ ହେଲା କି ଆପଣର ଅଳିଆ ସଫା କାର୍ଯ୍ୟକ୍ରମ ତ ଆମେ ସମସ୍ତେ ମିଶିକି- କି ଗୋଟେ ଭାଇଚାରା ହିସାବରେ ଆମ- କ୍ଲବ ତରଫରୁ ବା ଆମ ସଂଘ ତରଫରୁ ଆମେ ସେଇ ଏରିଆକୁ ସଫା କରୁଛୁ। ତା ସହ ଆମେ- ତା ପାଇଁ କିଛି ଯଦି ପ୍ରଚେଷ୍ଟା ହଉଛି ଯଦି ସରକାରଙ୍କ ସହଯୋଗ ହେଇପାରିବ ଆମେ ତା ପାଇଁ ବି ଚେଷ୍ଟା କରୁଛୁ ଆଉ ରହିଲା ଯଉ ଆମେ ସଫା କରୁଛୁ ତା ଦ୍ଵାରା କଣ ହଉଛି ଯେ ମୋ ନିଜର ବି ଗୋଟେ ବ୍ୟାୟାମ ହେଇଯାଉଛି ଆଉ
ହଁ ହଁ।
ଗୋଟେ ନିଜକୁ ଶାନ୍ତି ଲାଗୁଛି ମୁଁ ଆମ ଗାଁ ପାଇଁ ବା ଆମ ପରିବେଶ ପାଇଁ ଆମେ ସମସ୍ତ ସଦସ୍ୟ ବା ଆମେ ସମ ତ ପିଲା ଆପଣଙ୍କର ଏଠି କିଛି କ୍ଲବ ପିଲା ଅଛନ୍ତି କି କ୍ଲବ ଚାଲିଛି କି ନାଇଁ ଆପଣ- କେମିତି?
ନାଇଁ ସାର୍ ଏଇ ସହରରେ କ୍ଲବଘର ମାନେ ହେଉଛି ସେ ପିଲା ଯାଇ ପସେ ପଇସା ଆଣି ସେ ଏଞ୍ଜୟ କରିବା କଥା ସେଇ ଯେଉଁ ଆମର ଅ ଗଣେଶ ପୂଜା ସରସ୍ଵତୀ ପୂଜା ସେଇ ଟାଇମ ରେ କିନ୍ତୁ ଏଇ ସବୁ କାମ ପାଇଁ ମାନେ ସଫାସୁତୁରା ପାଇଁ କୌଣସି କ୍ଲବ୍ ଚାଲିନି। ଯାହା ଆମର ବି ସେମିତି ମଇଳାଗାଡ଼ି ଆସୁଛି ଅଳିଆ ନେବା ପାଇଁ ଆସୁଛି ସକାଳୁ ଆସୁଛି କିନ୍ତୁ ଏଇ ଯୋଉ ଆମର ମେସ୍ ପିଲା ଗୁଡାକ ରଖୁଛନ୍ତି ମେସ ରେ। ସେମାନେ କଣ କରୁଛନ୍ତି ସେମାନେ ସକାଳୁ ଉଠିକି ପକଉନାହାନ୍ତି! ତାଙ୍କର କଣ କହିଲେ ଆଉ ସେମାନେ ଭାବୁଛନ୍ତି ଆଉ ଯେ - ସକାଳୁ ସକାଳୁ ଆସେନା ଗାଡ଼ି, ଛଅଟାରୁ ସାତଟା ଭିତରେ, ସେମାନେ ସବୁ ଆଠଟା ନଅଟାରୁ- ଏବେ ଆଉ ସବୁ ଜିନିଷ ଆଣି ଡ୍ରେନରେ ପକେଇବେ। ସେଇଟା ଗୋଟେ ତାଙ୍କର ଖରାପ ଗୋଟେ ଆଚରଣର ଏଇଠି ଆଉ ଆଉ ଆମେ କେତେଥର ମନା ବି କଲୁଣି। କିନ୍ତୁ ସେମାନେ ମନା କଲେ ଦିନେ ଦି ଦିନ ପକେଇଦବେ ତାପରେ ଆଉ ଥରେ ସେମିତି ପକେଇବେ।
ତ ସେମାନେ ତାଙ୍କ ମନମାନି କରୁଛନ୍ତି। ଲେଟରେ ଉଠୁଛନ୍ତି। ଉଠିବା ସହ ତାଙ୍କେ ଆପଣଙ୍କ କଥା- ଶୁଣୁନାହାନ୍ତି ତ ସେଥିପାଇଁ ଯେହେତୁ ସେ ମାନେ ସଚେତନ ନାଗରିକ ଗୋଟେ। ତ ସେମାନେ ମୁଁ ଭାବି ଆପଣ ଯେ ସଚେତନ ଅଛନ୍ତି ତାଙ୍କୁ ଜଣଉଛନ୍ତି ଆପଣଙ୍କ କରିବା କଥା ଏଇଟା କରନ୍ତୁ ବୋଲି ଯଦି ସେ ନ କରୁଛନ୍ତି ଆମ ତା ପାଇଁ ବି କିଛି ଆମେ କମ୍ପ୍ଲେନ କରିପାରିବା ଯାହାବି କିଛି ଆମେ ଯେମିତି ରହିଲା- ମ୍ୟନିସିପାଲିଟିରେ ଯାଇ କିଛି କହିପାରିବା ତ ଆପଣ ସେମିତି କିଛି ଆପଣଙ୍କ ଅଞ୍ଚଳରୁ କିଛି
ତ ଛୁଆ ଗୋଡ଼ା ତାଙ୍କ ବିଷୟରେ କଲେଜ ଛୁଆଗୁଡା ପାଠ ପଢୁଛନ୍ତି। ସେମାନେ ନିଜେ ଜାଣିବା କଥା ନା ଆଉ ସେମାନେ ଯଦି ଏମିତି କରିବେ, ତାହେଲେ କେମିତି ହେବ? ମାନେ ଆମେ କହୁଛେ, ଆଜିର ଅ ଛାତ୍ର, କିମ୍ବା ଆଜିର ଯୁବକ, କାଲିର ନାଗରିକ ବୋଲି କହୁଛେ଼, ଆଉ ସେମାନେ ହିଁ ଯଦି ଏମିତି ଭୁଲ ଭାଲ କରିବେ, କେମିତି ହବ ଆଉ, ସେମିତି ଆଉ
କଥା କିନ୍ତୁ, ଆପଣ ଦେଖନ୍ତୁ ସେମାନଙ୍କ ପରିବର୍ତ୍ତନ ଧୀରେ ଧୀରେ ହବ ଯେହୁ, ଆପଣ ତାକୁ ଗୋଟ ଗୋଟେ ଲୋକକୁ ବାରମ୍ବାର ଆମେ ସେ କଥା କହିବା। ତ ବାରମ୍ବାର କହିବା ଦ୍ଵାରା ହବ, ଆପଣ ଦେଖନ୍ତୁ ଯୋଉ ବାରମ୍ବାର ସେମାନଙ୍କୁ କୁହନ୍ତୁ। ସେ ଚେଞ୍ଜ ହେବେ। ଆପଣଙ୍କ କଥା ରହିବ ସେଠି।
ହଁ ଆମେ ପ୍ରକୃତ ଥରେ କହିବା କଥା ତାଙ୍କ ସାର୍ ଶୋଇବା ସହିତ ଆମର କୌଣସି ସମ୍ପର୍କ ନାହିଁ। ସେ ଶୁଅନ୍ତୁ, ଯେତେ ସମୟ ଶୋଇବା କଥା ଶୁଅନ୍ତୁ। ଆମର ଜାଣିରେ କଣ ଅଛି? କିନ୍ତୁ ଏତିକି ଯେ, ମାନେ ପରିବେଶକୁ ମାନେ, ସୁସ୍ଥ ରଖନ୍ତୁ। ଯାହାଦ୍ୱାରା ସେମାନେ ବି ଭଲରେ ରହିବେ, ଆମେ ବି ଭଲରେ ରହିବୁ।
ଆଜ୍ଞା ତା ସହ ଆମେ ଦେଖନ୍ତୁ, ଯୋଉ ଆଜ୍ଞା, ଆପଣ ଯେମିତି କହିଲେ ଆପଣଙ୍କ ନଈ ନାଳ ଯେମିତି ପାଖରେ ଅଛି, ସେଇଟା ତ ବି ଅସନା ହଉଥିବ, ବା ଇଏ ହଉଛି ନା, ସେଟା
ହ ସେ
ତା ଦ୍ଵାରା ଅସନା ଦ୍ଵାରା ମଶା, ମାଛି ସବୁ ରହିଲେ ତ ହଇଜା ବ୍ୟାପାର ବି ସମ୍ଭାବନା ରହୁଛି, ତା ସହ ମ୍ୟାଲେରିଆ ଜର ବା ଟାଇଫଏଡ ଜର ହ ସମ୍ଭାବନା ଅଛି। ତ ସେ ଯୋଉ ନଈନାଳରେ ଯୋଉ ଆପଣ ଡ୍ରେନ୍ ପାଣି ଟା ନଈ ନାଳକୁ ଯାଉଛି, ନା ତା ପାଇଁ କିଛି ସେପରଟ ଅଛି?
ନାଇଁ ନାଇଁ ଡ୍ରେନ୍ ପାଣି ମାନେ, ସେ ଖାଲି ଏମିତି ପାଣି ହିଁ ଯାଏ। ଆଉ ମାନେ ଯେମିତି, କାହା ଘର ଉପରୁ ପାଣି ପଡ଼ିଲା ନା କଣ ଏମିତି ପାଣି ହ ଯାଏ, କିମ୍ବା ବର୍ଷା ପାଣି ଯାଏ, ଆଉ ନହଲେ ହେଲେ ଏମିତି ଖରାପ ପାଣି କଣ ସା ଏଇଠି ତ ସମସ୍ତେ ସେ ସବୁ ଇଏ କରୁଛନ୍ତି, ଆମର କଣ କରୁଛନ୍ତି ନା ସବୁ ଜିନିଷ ଆମର ଏଇଠି, ସେ ସକାଳୁ ଯେଉଁ ଗାଡ଼ି ଆସୁଛି, ସେଇଠି ପକାଇ ଦେଉଛନ୍ତି ନା ମଇଳା ଗୁଡା
ସେଇଥିପାଇଁ, ସେଇଟା କିଛି ସେମିତି ଅସୁବିଧା ହେଉନି। ଖାଲି ଏ ପିଲାମାନେ ମଇଳା ପକେଇକି ଯେଉଁ ଡ୍ରେନ୍ ଜାମ୍ କରିଦେଉଛନ୍ତି। ସେଇଟା ମାସକୁ ଥରେ ମ୍ୟୁନିସିପାଲିଟି ଆସି ସଫା କରୁଛି। କିନ୍ତୁ ହେଲେ ବି ଗୋଟେ ଅସନା ଲାଗୁଛି ଦେଖିଲେ ଆଉ।
ଆଜ୍ଞା ଭଲ କଥା ଆପଣ ଗୋଟେ ସହରାଞ୍ଚଳରେ ରହୁଛନ୍ତି ଆପଣଙ୍କର ମହାନଗର ନିଗମ ହେଲା, କି ଆପଣଙ୍କର ମୁନିସିପାଲିଟି ହେଲା, ଆପଣ ସେଠି କିଛି ଆପଣ ଜଣେଇ ପାରୁଛନ୍ତି, ଆପଣ କହିପାରୁଛନ୍ତି, ଏଇଟା ଆପଣ ଅସୁବିଧା ସେମାନେ ଆସିକି ପାରୁଛନ୍ତି। ଯେହେତୁ ଆମେ ଗ୍ରାମାଞ୍ଚଳରେ ରହୁଛୁ, ଆମର ସେପଟେ ସୁବିଧା ନାହିଁ। ତ ଆମେ ଚେଷ୍ଟା, ଆମ ଗ୍ରାମ ଯୁବଙ୍କ ହଉ, କି ଗାଁ ଲୋକଙ୍କ ସାହାଯ୍ୟରେ ଆମେ ଯେତିକି କରିବା କଥା, ଆମେ ଚେଷ୍ଟା କରୁଛୁ, ଚାଷ ଆମେ ପଞ୍ଚାୟତରେ ଆମର ଯୋଉ ଗ୍ରାମ ସବ ହେଲା, କି ପଲୀ ସବା ହେଲା ଆମେ ସେଠିକି କହୁଛୁ ନାଇଁ, ନାଇଁ ଆମର ଏଇ ଅସୁବିଧା ହଉଛି, ତା ପାଇଁ କିଛି ଆପଣ ଇଏ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ, ପରିଷ୍କାର ପରିଚଛନ୍ନତା ପାଇଁ ବହୁତ ସାରା ସ୍ଵଚ୍ଛତା ହିଁ ମିଶନ ରହିଲା, କି ଆପଣଙ୍କର ବୋଲେ ବାହାରେ ମଳତ୍ୟାଗକରିବା ନ କରିବା ପାଇଁ। ପାଇଖାନା ବି ସ ଯୋଗାଇ ଦିଆଯାଉଛି, ତ ତା ପାଇଁ ବି ଆମେ ଧ୍ୟାନବନା ଯତ୍ନ ନ ହଉଛୁ ତ ସମସ୍ତେ କେମିତି କିପରି ଭାବରେ ତ ଘରେ ପାଈଖୀନା, ଲାଟିନ, ଗୋଟେ ଅଲରେଡି ଯେହତୁ ଆମେ ଗ୍ରାମାଞ୍ଚଳରେ ରହୁଛୁ ସେମାନେ କରିବା ନିିହାତୀ ଦରକାର ତ ପ୍ରାୟ ଗ୍ରାମାଞ୍ଚଳରେ ସେଇ କାମ ସରିଗଲାଣି ତ ଆପଣଙ୍କ ଅଞ୍ଚଳରେ ବି ଗଭର୍ଣ୍ଣମେଣ୍ଟ ତରଫରୁ ଏଇ କିଛି ସୁବିଧା ବି ଥିବ ନା ନା ମିଳୁଛି ନା ମିଳୁନି କିଛି।
ହଁ ସୁବିଧା ମିଳୁଛି ସାର୍ ସେ ଯାହା ବିି ହେଉ ସାର୍ ମାନେ ବହୁତ ପ୍ରକାର ସୁବିଧା ଦ୍ଵାରା ତ ଆମର ଚାଲିଛି ଏମିତି। ଯାହା ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଆଉ ଆପଣ ଗାଁ ରେ ଏତେ କାମ କରୁଛନ୍ତି ଗୋଟେ ଏ ସଚେତନ ନାଗରିକ ଭାବରେ ସେଇୟା ଶୁଣିକି ବି ବହୁତ ଖୁସି ଲାଗିଲା।
ଆଜ୍ଞା ଧନ୍ୟବଦ ମାଡାମ।
ଧନ୍ୟବାଦ ରଖୁଛି।
ଆଜ୍ଞା।